ହ୍ୟାଲୋ।
ହୁଁ କୁହନ୍ତୁ।
ହ୍ୟାଲୋ ଏବେ ଆପଣ କଣ କରୁଛନ୍ତି?
ଏବେ ଏବେ ଟିଭି ଦେଖୁଛୁ।
ଅ ହୋ ଆପଣଙ୍କ ଆଡେ ଲାଇନ ଅଛି?
ଲାଇନ ନାହିଁ ବହୁତ ଲାଇନ ର ଅସୁବିଧାର ସମ୍ମୁଖୀନ ଏବେ ହେଉଛୁ ଯେହେତୁ ବର୍ଷା ଲାଗି ରହିଛି ସେ ଏଥିପାଇଁ ଲାଇନ କଟିଛି ହଁ କାଲି ବୋହୁ ଜରେ ଘଡଘଡି ମାରିଥିଲା ସେଥିପାଇଁ ଲାଇନ କୋଉଠି ଟ୍ରବୁଲ ରହିଛି ସେଥିପାଇଁ ବିଦ୍ୟୁତ ଆସୁନି ଦେଖାଯାଉ କେତେବେଳେ ଲାଇନ ଆସୁଛି।
ଆମର ବି ସେମିତି ସେମିତି ହିଁ ଅସୁବିଧା ହଉଛି ଲାଇନ ର ଅସୁବିଧା କାଲିଠୁ ରହୁଛି ବହୁତୁ ହଇରାଣ ହଉଛନ୍ତି ଲୋକ
ଆଛା ଆଉ କଣ କରୁଛନ୍ତି ସ ଖାଳୁ ଆଜି କଣ କରିୁଥିଲେ?
ସକାଳୁ ଆଜି ଟିକେ ଘରେ ଯେହେତୁ ଉ ଯୋଉ ମୋ ଦିଦିଙ୍କର ତାଙ୍କର ଛୁଆର ଏବେ ଆମ ଘରେ ଅଛନ୍ତି ଯେହେତୁ ତାଙ୍କର ଟ୍ୱିନ୍ସ ଦିଟା ଛୁଆ। ଆମ ଘରେ ବି ଅଛନ୍ତି ସେଥିପାଇଁ ଟିକେ କାମ ଦାମ ମୋ ବୋଉ କ ଟିକେ ରୋଷେଇରେ ହେଲ୍ପ କାମ ସାହାଯ୍ୟ କରୁଥିଲେ ତାପରେ ଗାଧେଇକି ଠାକୁର ପୂଜା କରିକି ଆସିଲି ଏଇନା ଜଷ୍ଟ ଗାଧୋଇକି ଠାକୁର ପୂଜା କରିକି। ଟିକେ ଅଳ୍ପ ସମୟ ହେଲେ ଆସିକି ବସଛି ଆଉ
ଆଛା ଠାକୁର ପୂଜା କଣ କେମିତି କରନ୍ତି ଆପଣଙ୍କ ଆଡେ?
ଠାକୁର ପୂଜା ଫାଷ୍ଟ ଯେମିତି ଠାକୁରଙ୍କୁ ଫାଷ୍ଟ ଗଙ୍ଗା ଜଳ ରେ ତୁଳସୀ ପତ୍ର ଆଉ ପାଣି ଦେଇକି ପୂଜା କରନ୍ତି। ପୂଜା କରିସାରିଲା ପରେ ଚନ୍ଦନ ପୋଛି ପୋଛି ଦିଅନ୍ତି ପୋଛିକି ତାପରେ ଯାଇକି ହଁଁ। ଚନ୍ଦନ ଦିଅନ୍ତି ଚନ୍ଦନ ଦେଇକି ତାପରେ ଫୁଲ ଫୁଲ ଦିଅନ୍ତି ଫୁଲ ଦେଇକି ଚନ୍ଦନ ଦିଅନ୍ତି ଚନ୍ଦନ ଦେଇକି ତାପରେ ଯାଇକି ଯୋଉ ଠାକୁରଙ୍କର ଯୋଉ ବାସନ ଥାଏ ବାସନରେ ସବୁ ପାଣି ଆଉ ଠାକୁରଙ୍କର ଯୋଉ ବାସନ ଥାଏ ବାସନରେ ଦେଇକି। ତାପରେ ଯାଇକି ପାଣି ଦିଅନ୍ତି ପାଣି ଦେଇକି ତାପରେ ଧୂପ ଦିଅନ୍ତି ଧୂପ ଦେଇକି ଯୋଉ ଭୋଗ ଯାହା ଯେ ଯାହା ଭୋଗ ଥିବ କିମ୍ବା କ୍ଷୀର ଯାହା ଉଖୁଡ଼ା ଫୁଖୁଡା ଥିବ। ତାକୁ ଭୋଗ ଦିଅନ୍ତି ଭୋଗ ଦେଇକି ଧୂପ ଦେଇକି ତାପରେ ପାଣି ଛଡାନ୍ତି ଆଉ। ଆଉ ଆପଣଙ୍କ ଆଡେ କେମିତି କଣ ପୂଜା ପୂଜିି କରୁଛନ୍ତି?
ଆମର ଏପଟେ ଆଉ ଟିକେ ଅଲଗା ଟାଇପ ରେ ହଉଛି ଅଲଗା ପ୍ରକାରର। ଆମର ପ୍ରଥମେ ଉଠିବୁ। ସକାଳୁ ରାତି ପାଞ୍ଚଟାରୁ ଉଠିଯିବୁ। ଉଠିକି ନିଜର ନିତ୍ୟକମ ସାରି ଦେଇକି ଗାଧୁଆ ସାରିକି ଆସିଲା ପରେ ପ୍ରଥମେ ଆମେ ଘର ତ ଆମେ ଗାଧେଇବା ନ ପୂର୍ବରୁ ସଫା କରିଦେଇଥାଉ। ଗାଧୋଇ ସାରିକି ଆସିଲା ପରେ ଏ ଭଲ ମାନେ ସଫା ବସ୍ତ୍ର ପିନ୍ଧିକି ଭଗବାନଙ୍କ ପାଖକୁ ଯାଇଥାଉ ମାନେ ଯୋଉଠି ଆମର ଠାକୁର ଠାକୁର ଘର ଥାଏ ସେଠି ଠାକୁ ଆଜ୍ଞା ତାପରେ
ଯୋଉ ଥାଏ ଠାକୁରଙ୍କର ଯୋଉ ବାସି ଫୁଲ ଥାଏ ପ୍ରଥମେ ତାକୁ ବାହାର କରିଦେଇଥାଉ। ବାହାର କରି ସାରିଲା ପରେ ଯୋଉ କିଛି ଗଙ୍ଗା ଜଳ ଆଉ ମାନେ ନୂଆ ପାଣି ନେଇକି ଠାକୁରଙ୍କୁ ଗାଧେଇ ଦେଇଥାଉ। ହଁ ହଁ। ଗାଧେଇବା ପରେ ତାପରେ ଫୁଲ ନେଇଥାଉ। ଫୁଲ ଆଣିକି ଚନ୍ଦନ, ଧୂପ, ଦୀ ସବୁ ଦେଇ ଭୋଗ ଲଗେଇଥାଉ। ଭୋଗ ଲଗେଇଲା ପରେ। ତାପରେ ପାଣି ଛଡ଼େଇ ଯାଇ ଠାକୁର ଭଗବାନଙ୍କୁ ମନରେ ପ୍ରାର୍ଥନା କରିଥାଉ ଏମିତି ସବୁ। ।
ଆପଣ ଟିକେ ଆପଣଙ୍କ ଭଏସ୍ ଟା ଟିକେ ଆସୁଛି। ଆପଣଙ୍କ ପାଖରେ ଯୋଉ ଭଏସ୍ ଟା ଆସୁଛି ଟିକେ ଟିକେ ଦୂରରେ କଥା ରୁହନ୍ତୁ।
ଆଚ୍ଛା। କୁହନ୍ତୁ।
ସୁଭାଜିବନି।
ଆଜ୍ଞା।
ହୁଁ ହୁଁ। ହଉ କୁହନ୍ତୁ। ଏବେ ସୁଭାଗଲା।
ଏମତି ସବୁ ଏ ପଟେ ହଉଛି।
ଆଉ କଣ କହୁ ଆଉ କଣ ଏଇନା। ଆପଣଙ୍କର ରୋଷେଇ ସବୁ ସରିଲାଣି?
ହଁ। ସରିସାରିଛି।
ଓହୋ ରୋଷେଇ ସବୁ ସକାଳୁ ସାରିଦଉଛନ୍ତି ଆଉ।
ଆଜ୍ଞା।
ବର୍ଷା ପାଗ ଯେହେତୁ ଦଉଛି ସେଥିପାଇଁ ସକାଳୁ ରୋଷେଇ ସାରିଦଉଛି।
ଆଚ୍ଛା ହଁ। ଆଉ ଆପଣ ଆଜି କଣ ବନେଇଥିଲେ ଖାଇବା କଣ ପ୍ରସ୍ତୁତି କରିଥିଲେ?
ନା ମୁଁ କଣ ମୁଁ ଖାଲି ମାନେ ଯେମତି କାଟିକୁଟା କିି ସବୁତକ ମାନେ ଯୋଉ ପନି ପରିବା ଯାହା କାଟିକୁଟାକି ଦେଇଦିଏ। ବୋଉ ତାଙ୍କର କରନ୍ତି ଆଉ। ଆଉ ଶାଗ ଭଜା ହେଇଥିଲା ଆଳୁ ଭ ଶାଗ ଭଜାଥିଲା ଯୋଉ ଜାଇ ପକେଇକି ଯୋଉ ଶାଗ ଭଜାନ୍ତି ଯୋଉ। ସୁଜନା ଶାଗ ସୁଜନା ଶାଗ ଭଜା ହେଇଥିଲା। ହଁ ତାପଛରେ ତ। ତା ବିଷୟରେ ମୁଁ ତ କରିନି ବୋଉ କରିଥିଲା ମୁଁ ତା ବିଷୟରେ ଜାଣିନି।
ଆଛା।
ତାବିଷରେ ସେ ଜାଣିନି ସେଇଥିପାଇଁ ମୁଁ ବି ଜାଣିନି ମୁଁ କେବଳ କରେ। ମାନେ ସେମିତି ଯେମିତି ମାନେ ନନଭେଜ ଉପରେ ହେଲେ ମୁଁ କରେ। ଆଉ ନହେଲେ ଏଇ ଯଉ ରୋଷେ କରେ କିନ୍ତୁ ଇଚ୍ଛା ହେଲେ କରେ ଆଉ। ଇଛା ହେଲେ ସବୁ କରେ ଇଚ୍ଛା ନହେଲେ କିଛି କରେନି ମୁଡ୍ ହେବା ଦରକାର। କରେ ଆଉ। ଝିଅ ପିଲାଙ୍କର ତ ସମସ୍ତଙ୍କର ଗୋଟେ ଫେରରେ ଆଉ ଗୋଟିଏ ଅସୁବିଧା ସମସ୍ତଙ୍କର ଇଚ୍ଛା ନଲେ କାମ କରିବେ ନହେଲେ ଇଚ୍ଛା ନହେଲେ କାମ କରିବ ନାହିଁ।
ହଁ ବହୁତ ଭଲ ଆଉ ଏଞଜୟ କରୁଛନ୍ତି ଲାଇଫ ଟାକୁ ଆଉ।
ଏଞଜୟ ନୁହଁ ସେମିତି ଏଇନା କାମ କରିବୁ। ପଛରେ କାମ କରିବାକୁ ପଡିବ ଆଉ।
ହଉ।
ହଁ ଆପଣ ଆଡେ ପାଗ କଣ ଚେଞ୍ଜ ଫେଞ୍ଜ ହେଲାଣି ନା ସେମିତି ଅଛି।
ନାଇଁ ସେମିତି ନର୍ମାଲ।
ହ ହୋ। ବର୍ଷା ଫର୍ଷା ଆଜି ସକାଳେ ହଉଥିଲା ନା।
ନାଇଁ ସକାଳେ ବର୍ଷା ହେଇନି।
ହଁ ସକାଳେ ବର୍ଷା ହେଇନି ଆମ ଆଡେ ଏଇନା ବର୍ଷା ଆଉ ଟିକେ ବେଳୁ ଟିକେ ଟିକେ ପକଉଥିଲା ଏଇନା ଟିକେ ଛାଡିଚି। ଏମିତି ବର୍ଷା ଭାରି ହଇରାଣ କରୁଛି ବର୍ଷା ଖରା ବି ଟିକେ ଦେଖ ଦଉନି। ଉଁ ପନିପରିବା ଗଛରେ ବି ପୋକ ଫୋକ ଲାଗିଗଲାଣି।
ଔଷଧ ପକେଇ ଦଉନାହାନ୍ତି।
ଔଷଧ ପକେଇଲେ ବି ହଁ ଔଷଧ ତ ପକା ଚାଲିଚି। ହାଲୋ।
ହଁ।
ନେଟୱରକ ପ୍ରୋବ୍ଲେମ ଟିକେ ରହୁଛି।